ନମସ୍କାର୍ ରାଧେ ରାଧେ।
କେମ୍ତି ଅଛନ୍ତି ସାର୍?
ଆଚ୍ଛା ଆଚ୍ଛା। ଆପଣଙ୍କର ଶବ୍ଦ କିଛି ଠିକ୍ ସେ ଶୁବା ଯାଉନି, ମତେ ଲ୍‌ସେ ଟିକେ କୁହନ୍ତୁ।
କ'ଣ ଖାଇଚନ୍ତି ସାର୍?
ମୋ ଖାଇବା, ଆପଣ ତ ଜାଣି ଓଡ଼ିଆ ଲୋକଙ୍କର, ବହୁତ୍ ବଢ଼ିଆ ଖାଇବା ହଉଚି ଆମର ପଖାଳ।
ହୁଁ ହୁଁ ହୁଁ
ଯେମିତି କା ମୌସମ୍ ରଖିଚି, ମିତି କିି ଆମର ବର୍ଷା ପାଗରେ ରଖିଚି, ତ ପଖାଳ ହିଁ ବହୁତ୍ ବଢ଼ିଆ। ଆଉ ପଖାଳ ଖାଇକି ଘରେ ହିଁ ବସ୍‌ଚି ଆଉ। ଆପଣ
ଖାଇଥିଲି ଗରମ୍ ଭାତ। ଗରମ୍ ଭାତ ସଇତ ବଡ଼ି ଚୁରା। ଆଉ ଆମର ଭା ଶାଗ।
ତ, ଆମ୍ର ଓଡ଼ିଆ ଖାଇବା ଆପଣ ଜାଣିଚନ୍ତି।
ତ, ଆପଣ ବର୍ଷା ପାଗରେ ଏଗୁଡ଼ା ଖାଇକି ଆନନ୍ଦମୟ ନଉଚନ୍ତି ଘରେ ବସିକି।
ଆଜ୍ଞା
ବହୁତ୍ ବଢ଼ିଆ ବହୁତ୍ ବଢ଼ିଆ, ଲୋକମାନଙ୍କୁ ଏ କଥା ଟି କୁହନ୍ତୁ କି ଖାଦ୍ୟ ଆସେ, ଯେମ୍ତି ଆମର କ'ଣ ନା ବିରିୟାନୀ ଏଗୁଡ଼ା ସବୁ ଖାଉ ଲୋକମାନେ। ତ, ଏଗୁଡା ଖାଇବା ଟା ଭଲ ନା ଖରାପ୍ ଆପଣ ଟିକେ କୁହନ୍ତୁ।
ସାର୍, ଦେହ ପାଇଁ ଭଲ ମାନେ ଭଲ ତ, କହିବିନି ଜମା ବି।
ସବୁ ତ ଦେହ ପାଇଁ ଖରାପ୍, ହେଲେ ନିଜର ମନ ଖୁସି ପାଇଁ ଥରେ ବେଳେ ଖାଇବା କିଛି ଖରାପ୍ ନୁହଁ। ହେଲେ ତା' ମା ନୁହଁ ଯେ ଆମେ ସବୁବେଳେ ସେ ଖାଇବା ଖାଇବା। ଏମ ଘରୋଇ ଖାଇବା ଆମେ ସବୁବେଳେ ଖାଇକି ନିଜର ମନ ଖୁସି ପାଇଁ କେବେ କୋଉ ଦିନରେ କୋଉ ଚା-ପାଞ୍ଚ ଛଅ ଦିନରେ ଥରେ କିମ୍ବା ମାସେରେ ଥରେ ଏମିତି କିଛି ଖାଇଲେ ନିଜର ଦେହକୁ ବି କ୍ତିକରକ ନୁହଁ ଆଉ ନିଜ ମନକୁ ବି ଖୁସି ଲାଗିବ।
ବହୁତ ବଢିଆ ବହୁତ ବଢିଆ କଥା କହିଲେ।
ଆଜ୍ଞା ସାର୍।
ଧ-ଆପଣଙ୍କୁ ଆପଣଙ୍କ ଭାଇ ଅଛନ୍ତି?
ଜି ସାର୍ ମୋର ସାନ ଭାଇ ଅଛି। ବଡ ଭାଇ ମଧ୍ୟ ବି ଅଛନ୍ତି।
ଆଚ୍ଛା, ଆଚ୍ଛା, ଆଚ୍ଛା।
ଓ, ହଁ।
ହଁ ଭାଇ ଭଉଣୀ ଆପଣଙ୍କ ଘରେ କେମିତି କଣ ଭାଇ ଭଉଣୀ ତ ଘରେ ଅଛନ୍ତି ମାନେ ଆପଣ ତ ଜାଣିଥିବେ କଳି ହେବା ଟା ସୁନିଶ୍ଚିତ।
କିନ୍ତୁ ଗୋଟେ ଭାଇ ଭଉଣୀର ସମ୍ପର୍କ ହଉଛି ସ୍ନେହ, ବିଶ୍ଵାସ ଭଲ ପାଇବା ଏବଂ ପରସ୍ପର ସମ୍ମାରଡ ସମ୍ମାନରେ ଉଁ, ମାନେ ଗଢି ଉଠିଥିବା ଏକ ପବିତ୍ର ଓ ଅମୂଲ୍ୟ ସମ୍ପର୍କ। ଆପଣ ବି ଗୋଟେ କାହାର ଭାଇ ହେଇଥିବେ? ଆପଣ ବି ଗୋଟେ ତ କାହାର ସାନ ଭାଇ କିମ୍ବା ବଡ ଭାଇ ହେଇଥିବେ। ତ ଆପଣ ଜାଣି ଜାଣିଥିବେ ଯେ ନାଇଁ ଏ ଭାଇ ଭଉଣୀର ସମ୍ପର୍କ ଟା କଣ। ଗୋଟେ ପବିତ୍ର ଅମୂଲ୍ୟ ସମ୍ପର୍କ ହଉଚି ଭାଇ ଭଉଣୀର ସମ୍ପର୍କ।
ଆଚ୍ଛା ଆପଣ ଠିକ କଥା ଠିକ କଥା କହିଲେ। ଯେମିତି କିି ଆପଣ ବି ଜାଣିଥିବେ କି ଯଦି ଆପଣଙ୍କ ଘରେ ବାପା ନାହାନ୍ତି ତ ଭାଇ ବଡ ଭାଇ ଆ ଆପଣଙ୍କର ବାପାଙ୍କର କର୍ତ୍ତବ୍ୟ ବହୁତ ବହୁତ ପରିମାଣରେ ବହନ କରୁଚନ୍ତି। ଆପଣ ତ ଜାଣିଥିବେ
ଆଜ୍ଞା ଭାଇ ସବୁବେଳେ ନିଜ ଭଉଣୀର ସୁରକ୍ଷା କରେ। ସମ୍ମାନ ଓ ସୁଖ ପାଇଁ ଚିନ୍ତା କରିଥାଏ। ଏବଂ ବିପଦ ସମୟରେ ସାହାଯ୍ୟର ହାତ ବଢାଇଥାଏ। ସବୁଠୁ ପ୍ରଥମେ ବାପା ପରେ ଯଦି କିଏ ଆମର ନିଜ ଭଉଣୀର ଯଦି ଆ, କିଛି ଖରାପ ଟାଇମ୍ ରେ ଯଦି ସାହାଯ୍ୟ ଟାଇମ୍ ରେ ହାତ ବଢେଇଥାଏ ସିଏ ହଉଛି ଭାଇ।
ହୁଁ।
ଯଦି ଆପଣଙ୍କ ପାଖରେ ଆ ହୁଁ, ମାନେ ମୋ କହିବା କଥା ଏଇଆ ଯେ ଯଦି ଆମକୁ ମାନେ ବାପା ଯଦି କିଛି ବାପାଙ୍କର ଦେହ ଖରାପ ହେଇଛି କି ଯାହା ବି କିଛି ହେଇଛି। ଯଦି ଆପଣଙ୍କର ବଡ ଭାଇ ଅଛି ତ ଚିନ୍ତା କରିବାର କିଛି ନାହିଁ। କାହିଁକି ନା ଗୋଟେ ବାପାଙ୍କର କାମ ମୋର ଆମର ବଡ ଭାଇ କରିଥାନ୍ତି।
ଆଚ୍ଛା ଆଚ୍ଛା ଠିକ କଥା କହିଲେ। ଠିକ କଥା କହିଲେ। ମୋର ବି ବଡ ଭାଇ ଅଛି। ମୁଁ ବି ସେ ବିଷୟରେ ଜାଣିଛି। କିନ୍ତୁ ମୁଁ ଜାଣିବା ହେତୁ ଦେଖନ୍ତୁ। ମୁଁ ବି ଯେତିକି ଜାଣିଚି ଆପଣଙ୍କୁ ମୁଁ ସେତିକି ପ୍ରଦାନ କରୁଚି। ଭଉଣୀ ମାନେ ହଉଛି ଆମର ମା ଆପଣ ଜାଣନ୍ତି ଯେ ମା ନଥିଲେ ଭଉଣୀ ଭଉଣୀଠୁ ବଳକା ମା ଆଉ କିଏ ଅଛି ଆପଣ ତ ଜାଣିଥିବେ।
ମୁଁ ଯେମିତି କହିଲି ଆପଣଙ୍କୁ ଯେ, ଭାଇ ଥିଲେ ମାନେ ବାପା ପରେ ପରେ ଗୋଟେ ଭାଇ ସେମତି ହିଁ ଗୋଟେ ମା ପରେ ପରେ ଗୋଟେ ଭଉଣୀ। ଠିକ କହିଲେ ଆପଣ। ଆଉ ଭଉଣୀ ବି ଚାହେଁ, ଭଉଣୀ ମଧ୍ୟ ନିଜ ଭାଇର ସଫଳତା ଦେଖିବାକୁ ବହୁତ ଚାହେଁ। ଆଉ ସ୍ଵାସ୍ଥ୍ୟ ଓ ଦ୍ବାରଘି ର କାମନା କରି ସବୁବେଳେ ତାଙ୍କର ମଙ୍ଗଳ ଚାହିଁଥାଏ। ଖୁଦୁରୁକୁଣି ଓଷା ବୋଲି ଆପଣ ଶୁଣିଥିବେ। ଖୁଦୁରୁକୁୁଣି ଉଷା। ଆଜ୍ଞା ଏଇଟା କେବଳ ଭାଇ ପାଇଁ ହିଁ କରାଯାଏ। ଭଉଣୀ ମାନେ ଏଇଟା ବ୍ରତ ରଖନ୍ତି। ଆମର ଏଇଟା ଖୁଦୁରୁକୁଣୀ ଓଷା ଚାରି ପାଳି, ପାଞ୍ଚ ପାଳି ହୁଏ। ଉପାସ କରିକି ମା ମଙ୍ଗଳା କୁ ମା ମଙ୍ଗଳାକୁ ଡାକନ୍ତି। ଆଉ ଭାଇର ଭାଇର ଭଲ ପାଇଁ ଭାଇର ସଫଳତା ପାଇଁ ପୂଜା ପାଠ କରନ୍ତି ଏଇ ସବୁ ଜାଗାରେ। ଏମତି ସବୁ ବହୁତ କିଛି କଥା ରହିଛି ଭାଇ ଭଉଣୀର
ଆଜ୍ଞା ଆଜ୍ଞା ଆଜ୍ଞା। ବହୁତ ବଢିଆ। ଆଉ ଦେଖନ୍ତୁ ମୁଁ ମୁଁ ଜାଣିବା ହେତୁ ଦେଖନ୍ତୁ ଗୋଟେ କଥା ମୁଁ ତ ଘରର ଛୋଟ ଛୁଆ ଗୋଟେ। ବୁଝିଲେ କି? ମାନେ ସବୁଠୁ ଛୋଟ ମୁଁ ହଉଛି। ଆମ ଘର ତ ମୁଁ ଏତେ ତ କିଛି ଦେଇପାରିବିନି ଆପଣଙ୍କୁ। ମୁଁ କେତେ ଯା-କାହିଁକି ଶୁଣନ୍ତୁ। ମୁଁ ବି ଜାଣିଛି କି, ଭାଇ ଭଉଣୀଙ୍କର ସମ୍ପର୍କ ଆଉ ଭଲ ପାଇବା କେତେ? ବୁଝିଲି ନିବିଡ଼ ତ ଟିକେ ଟିକେ କଥାରେ ବହୁତ କଳି ଝଗଡା ଲାଗୁ। ଆପଣ ତ ଜାଣିଥିବେ। ଘର ଅଛନ୍ତି ମାନେ ସେମିତି କୋଟିଏ ଭାଇ ଭଉଣୀଙ୍କ ସମ୍ପର୍କ।
ସେ କଳି ଝଗଡାରେ ହିଁ ବହୁତ ଭଲ ପାଇ-ପାଇବା ଥାଏ ଆମର। ନା କଣ କହୁଛନ୍ତି?
ତା ଭଲ ପାଇବା ଠୁ ଆପଣ କୋଉଠି ପାଇପାରିବେ ନାହିଁ ଯେମିତି କିି ଦେଖନ୍ତୁ କିଛିଟା ବି ହେଲା ଆପଣଙ୍କର କି ଆପଣଙ୍କ ଭାଇଙ୍କର କି କିଛିଟା କଣ ହେଲା। ତ ଆପଣ ଶହିପାରିବେ ସେ କଥା ତ ଶହିପାରିବେନି।
କେବେ ବି ନୁହଁ।
ଆଜ୍ଞା।
କେବେ ବିି ନୁହଁ ଆଜ୍ଞା କେବେବି ମୁଁ ମୋର ଭାଇର କିଛି କ୍ଷତି ହେଲେ ମୁଁ କେବେବି ସେ ଜିନିଷ ଟା ସହିପାରିବି କି?
ନାଇଁ-ନାଇଁ-ନାଇଁ ଟା କହିଲେ ଭାଇ ଠିକ୍ କଥା କହିଲେ।
ସମ୍ମାନ ଓ ବିଶ୍ଵାସ ଥିଲେ ଏଇ ସମ୍ପର୍କ ତାର ଜୀବନ ଅତୁଟ ମାନେ ଅତୁଟ ରହିଥାଏ ନା।
ଆଚ୍ଛା।
ଏବଂ ରାକ୍ଷୀ ପୂର୍ଣ୍ଣିମା ମାନେ ରାକ୍ଷୀ ପୂର୍ଣ୍ଣିମା ପର୍ବ ଭାଇ ଭଉଣୀର ସ୍ନେହ ଓ ଭଲ ପାଇବାର ପ୍ରତୀକ ଭାବେ ପାଳନ କରାଯାଏ।
ଆଜ୍ଞ-ଆଜ୍ଞା ଅ
ଆପଣ ତ ଜାଣିଥିବେ। ଆପଣ ଆପଣଙ୍କର ଭଉଣୀ ବି ଥିବେ। ଏଇ ସମ୍ପର୍କରେ ଶିଶୁ ମାନଙ୍କ ମଧ୍ୟରେ ସହଯୋଗ ଦାୟିତବୋଧ ହୁଅ ମହାନଭୀତର ଭାବନା ବିକଶିତ ବି ହେଇଥାଏ। ବିକଶିତ ବି କରେ ନା କଣ କହୁଛନ୍ତି?
ଆଜ୍ଞା-ଆଜ୍ଞା।
ସେମାନେ ଆଉ ଭାଇ ଭଉଣୀର କିଛି ମାନେ ଖରାପ ପ୍ରଭାବ ବି ପକେଇଥାଏ କେତେ ଜଣ ତ ଏମତି ସବୁ ମିଳିମିଶିି ରୁହନ୍ତିନି ନା କେତେ ଜଣ କଣ ଆଉ ଝଗଡ଼ାଝାଣ୍ଟି ବି କରନ୍ତି। ଆଉ କେତେ ଜଣ ମାନେ କିଏ କଣ କରନ୍ତି ଏବେ ଦେଖନ୍ତୁ ଯେମିତି କିି ପରସ୍ପର ମଧ୍ୟରେ ଭୁଲ୍ ବୁଝାମଣା ହେଲେ ସମ୍ପର୍କରେ ଦୂରତା ସୃଷ୍ଟି ହେଇପାରେ। ଶୁଣି ପାରୁଛନ୍ତି ନା?
ଆଜ୍ଞା-ଆଜ୍ଞା ସବୁ ତ ଧନ ପାଇଁ
ଆଜ୍ଞା-ଆଜ୍ଞା ଆଉ ଏବଂ ଆଉ ରାଗ-ରାଗକୁ ଗୋଟେ ଜିନିଷ ମଣିଷକୁ ଅଲଗା କରିଦିଏ। ଅତ୍ୟଧିକ ରାଗ, ଜିଦ୍, ଅହଂଙ୍କାର। ସମ୍ପର୍କକୁୁ ଦୁର୍ବଳ କରିଦିଏ ଆମେ ଯଦି ଜିଦ୍ କରିବାନି ଆମେ ଗର୍ବ କି ଆମେ ଅହଂଙ୍କାର ଦେଖେଇବାନି, ତ ଆମର ଆମର ଆମେ କାହିଁକି ଆମର ସମ୍ପ ସମ୍ପର୍କରେ ଦୁର୍ବଳ ହେଇଯିବା ଆ ଆମ ସମ୍ପର୍କରେ ଆମେ ପୁରା ଇରେଇକି ଇହିକି ରହିବା।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କହିବ ଏଇଠୁ ବହୁତ ବଢ଼ିଆ ଠିକ୍ କଥା ଆଉ କଣ କୁହନ୍ତୁ।
ଆହୁ ଆମ ଦେଖ ଆମର ଏବେ ଭାଇ ଭାଇ ଭିତରେ ଯଦି ଆମେ ଇର୍ଷା ହବା ବଲେ ଭାଇ ଭଉଣୀ ଭିତରେ ଆମେ ଯଦି ଇର୍ଷା ହବା ବଲେ ଆମେ କଣ ଚା ଚଳିପାରିବା ତମେ ଭାଇଟେ ହେଇକି ଯଦି ମତେ ଇର୍ଷା ହବ ବଲେ ଏଇଟା କଣ ଏଇଟା କଣ ଠିକ ଜିନିଷ ମୁଁ ଭଉଣୀ ମୋ ଭାଇ ଏତେ ବଡ ହେଇଗଲା ମୋ ଭାଇ ଏମିତି ରହୁଛି ମୋ ଭାଇ ସେମିତି ରହୁଛି ମୋ ଭାଇ ଏଇଟା କିଣିଲା ମୋ ଭାଇ ସେଇଟା କିଣିଲା। ମୁଁ ଯଦି ଭଉଣୀଟେ ହେଇକି ସେ ଜିନିଷ ଟା ମୁଁ ଯଦି ଇର୍ଷା କରିବି, ଏଇଟା କଣ ଠିକ୍ କଥା। ମୁଁ ଖୁସି ହେବି ଯେ ନା ମୋ ଭାଇ ଏଇ ଜିନିଷ ଆଣିଲା ସେଇ ଜିନିଷ କରୁଛି ମୁଁ ଖୁସି ହବ କଥା। ତ ଭାଇ ଭଉଣୀରେ ଈର୍ଷା ରହିବା ଜମା ବି ଭଲ ନୁହଁ ଭଲ କଥା ନୁହଁ। ମାନେ ଈର୍ଷା ତୁଳନାର ମନୋଭାବ ପରିବାରରେ ଅଶାନ୍ତି ସୃଷ୍ଟିରେ କରିପାରେ ନା।
ଆଜ୍ଞା - ଆଜ୍ଞା - ଆଜ୍ଞା।
ପରସ୍ପରରେ ଅ ପରସ୍ପର ସହ କଥାବାର୍ତ୍ତା ନ କହିଲେ ମାନେ ଛୋଟ ମାନେ ସେ ମଧ୍ୟ ବଡ ବିପଦକୁ ଟାଣି ଆଣେ ଏବେ ଦେଖନ୍ତୁ ଆମେ ଛୋଟ ଛୋଟ କଥାରେ ଯଦି ଆମେ କଥାବାର୍ତ୍ତା ବନ୍ଦ କରିଦବା ବଲେ କଥାବାର୍ତ୍ତା ବନ୍ଦ ହେଇଗଲେ ତ ପୁଣି ଆମର ଆମର ପରିବାର ଟା ଭାଙ୍ଗିଯିବ। ଆମର ତ ବନ୍ଧନ ଟା ଦୂର ଦୂର ହେଇକି ଯିବ।
ଆଜ୍ଞା। କଥା କହିଲେ କାହିଁକି ଦେଖନ୍ତୁ ସମ୍ପର୍କ ସମ୍ପର୍କ ଯଦି ନିବିଡ ରହିଲା ନା ତ କିଛି ଠିକ ଚାଲିବ?
ବୁଝିଲେ କି ସେ ସମ୍ପର୍କ ମଧ୍ୟରେ କିଛି ମୁଁ କହିବା ହେତୁ ସମ୍ପର୍କ ମଧ୍ୟରେ କରା ନହଉ ମୁଁ ମୁଁ ମୁଁ ମୋ କଥା କହୁନି ଆପଣଙ୍କୁ କହୁଛି ମୁଁ ସମସ୍ତେ ଭାଇ ଭଉଣୀ କ କଥା କହୁଛି ସମସ୍ତଙ୍କୁ ସବୁ ଘର କର ଙ୍କର କହୁଛି ଦେଖନ୍ତୁ। କି ଏତିକି ମନ ରଖିଥାଅ ଯାହା ହଉ କି ନାହିଁ ଯଦି ଭଉଣୀ ଭୁଲ କଲା ତ ଭାଇ ସେଠି ଟି କହିବାର ଅଛି ଭଉଣୀ ଧୀରେ ରହିବାର ଅଛି କିଛି କିଛି ରାଗ ରାଗ ନ କରିକି ଧରେ ଶୁଣିବାର ଅଛି କାହିଁକି ନା ବଡ ଭାଇ କହିଲା କଥା ତ ସାନ ଭଉଣୀ ଶୁଣିବାର ଅଛି।
ବା ସାନ ବଡ ଭଉଣୀ କହିଲା ସାନ ଭାଇ ଶୁଣିବ। ଅଧିକ କରି ଆଜିକା ଦୁନିଆ ଏବେ ଯେମିତି ସମ୍ପ ସମ୍ପତ୍ତି ପାଇଁ ବେଶୀ ଝଗଡା ହଉଛନ୍ତି। ଆମର ସମ୍ପତ୍ତି କିମ୍ବା ଅନ୍ୟ କାରଣକୁ ନେଇ ବିବାଦ ହେଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇପାରେ ନା ପରସ୍ପର ପ୍ରତି ସମ୍ମାନ ନ ରହି ରେ ଭଲ ପାଇବା ଓ ବିଶ୍ଵାସ କମିଯିବ। କା ଯାହା ହେଲେ ବି ଖରାପସଙ୍ଗ ହୁଅ ଭୁଲ ଅଭ୍ୟାସ କେବେ କେବେ ମାନେ କେବେ କେବେ ପରିବାରର ଶାନ୍ତିକୁ ନଷ୍ଟ କରି ପରେ କ୍ଷମା କରିବାର ହଉଛି ମନୋଭାବ ନଥିଲେ ଛୋଟ ମଦଭେଦ ବି ପ୍ରାୟ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ ଯଦି ତମର କ୍ଷମା କରିବା ଶକ୍ତି ଅଛି ତାହେଲେ ଗୋଟେ ଛୋଟ ଝଗଡା ବି ତମର ଉଁ ସେଇଠି ମାନେ ବହୁତ ବଡ ଝଗଡା ବି ଯଦି କ୍ଷମା କରିବାର ଶକ୍ତି ଅଛି ବହୁତ ବଡ ଝଗଡା ବି ସେଇ ଗୋଟେ ଗୋଟେ ଦିନ କି ଦି ଦିନରେ ବି ସରିଯିବ।
ଦିନ ଦୁଇ ଦିନରେ ନାଇଁ ମୁଁ କଣ କହୁଛି ଶୁଣନ୍ତୁ? ଗୋଟେ ଗୋଟେ କଥାରେ ହିଁ ସରଯିବ ଗୋଟେ
ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ କଥା କହିଲେ ଦିନ କଣ ଗୋଟେ କଥାରେ ହିଁ ସରିଯିବ। ଜଣ ଭାଇ ଭଉଣୀ ଉ ସବୁବେଳେ ପରସ୍ପରକୁ ସମ୍ମାନ ସ୍ନେହ ବିଶ୍ଵାସ ସହଯୋଗ ମନୋଭାବ ରଖିଲେ ସେମାନଙ୍କ ସମ୍ପର୍କ ସଦା ସୁଦୃଢ ଓ ସୁ ଖାଇବା ରହିବ ତ ମୁଁ ଆପଣ ବି ମୋର ବଡ଼ ଭାଇ ଭଳିଆ ତେଣୁ ମୁଁ ଆପଣଙ୍କୁ ମୁଁ ଯାହା ଜାଣିଛି ତାହା କହିଲି। ଆପଣ ବି ତ ଜାଣିଥିବେ।
ଆଜ୍ଞା ଆଜ୍ଞା ବହୁତ ବଢ଼ିଆ ଲାଗିଲା ଆପଣଙ୍କର ବିଷୟରେ ବହୁତ କଥା କିି ବହୁତ ବଢ଼ିଆ ଲାଗିଲା।
ଆଜ୍ଞା ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇକି ଧନ୍ୟବାଦ। ରଖୁଛି ସାର୍।